କରିବି କି ନାଇଁ
ତମେ ମେସେଜ କଲ ଆଉ କହିଦେଲି
ତମେ ତ କ ମାନେ ମୁଁ କରିବା ଆଗରୁ ଅଲରେଡି ଆସିଲେଣି
ମୋର ଟିକେ ସବୁ ଫାଷ୍ଟ।
ତମ ଫୋନ ବି ଫାଷ୍ଟ କାମ କରୁଛି ତମ ହାତ ବି କିନ୍ତୁ ମୋର ଟିକେ ଲେଟ
ମୋର ସବୁ ଫାଷ୍ଟ କାମ ମୋ ବ୍ରେନ ଟା ଯୋରେ କାମ କରୁଚି
ହଁ ହଁ।
ମୁଁ ଏକାଥରେ ଦଶ ଟା କାମ କରିପାରିବି ମୋର ଏତିକି କାପାସିଟି ଅଛି ମୋବାଇଲ୍ ରେ ଏକା
ଓହୋ।
ସେତିକି ମୁଁ ମୋବାଇଲ୍
ଆଉ କାହା ସହ କଥା ହେଲଣି?
ଆଉ କାହା ସହିତ କାହିଁକି କଥା ହେବି?
କହିଲ ପା
ନାଇଁ ମ କଥା ହେଇନି ତମର ମୋର ଯୋଉ ଘଣୀ ଆଉ ହେମିତି କଣ ପଡୁଛି କା ସାଥିରେ ନା କଥା ହବାକୁ ଇଚ୍ଛା ହଉଛି ଖାଲି ମିନିଟ ଦେଖି ଦେଇକି ତ ଟାଇମ ପଳଉଛି କେତେ ମିନିଟ ହେଲା ବୋଲି
ତମେ କଣ କଥା ହୁଅ ଯଦି ଆଉ କୋଉ ଲୋକ ସହ କଥା ହୁଅ କଣ କଥା ହୁଅ?
ଖାଲି ପଚାରିବି କଣ କରୁଛ କଣ କରୁଛ? ପନ୍ଦର ଥର ତାକୁ ପଚାରିବ ସିଏ କହିବ ଆରେ କେତେ ଥର ପଚାରୁଛି
କଣ କରୁଛ କଣ ଖାଇଛ କଣ ପଢୁଛ ଏଇଆ ଆଉ ନା କଣ?
ହଁ ଏମିତି ନର୍ମାଲ କିନ୍ତୁ ସେଇ କଥା
ଘରେ ଆଉ କଣ ଘରେ ସମସ୍ତେ କଣ କରୁଛନ୍ତି ଏଇଆା ଆଉ
ହୁଁ।
ଆଉ ସେମାନେ କଣ ପଚାରନ୍ତି ସେମ ସେଇ ଆକୁ ପଚାରୁଥିବେ?
ସେଇଆ ଆଉ ସେମ। ମୁଁ ଖାଲି କୁହେ ଆଉ କଣ କୁହ ଆଉ କଣ କୁହ?
ଗୋଟେ କାମ କର ଖାତାରେ ସବୁ ଲେଖିଦିଅ ହେଲା ଚାଟ ଜିବିଟି ମାରିକି ସବୁ ଲେଖିକି ରଖେ
ମାଝିରେ ମାଝିରେ ମୁ ଏବେ ଅଛି ମୋର ଏ ଆଇ ମୁଁ ପଚାରିଛିି ମଝିରେ ମୁ କଣ କଥା ହେବି ଗୋଟେ ଦିଅ ଗୋଟେ ସିପ୍ଟ ଦିଅ ପର୍ବପର୍ବାଣି ବିଷୟରେ ସେ ଯୋଉ ଭଳିଆ ସ୍କ୍ରିପ୍ଟ ଦେଲା ଟିକେ ନାକୁ ମୁଁ ନାଇ ଏ ଦଶ ମିନିଟ ର କାମ ନୁହଁ ଥାଉ ମୁ ମନରୁ କଥା ହେଇ
ହୁଁ। ମୁଁ ତ ଯେତେବେଳେ ମାନେ ମାନେ ମତେ କିଛି ଗୋଟେ ମାନେ କୋଉ ଲୋକ ଉପରେ ମାନେ ଟ୍ରଷ୍ଟ ଇସୁ ଆସିଲା କି କଣ ହେଲା ହ
ହୁଁ।
କିଛି ସାଙ୍ଗସାଥି ଭିତରେ ବି ଯଦି କିଛି ହଉଛି ମାନେ ମୋ ସାଙ୍ଗ ମୋ ସହିତ ଆଜି ଏଇଆ କଲା ସେୟଆ କଲା ମୁଁ ସବୁ ମାନେ ଚାରଜୋଟେ ସହିତ କଥା ଏ ସବୁ ସେ ମ ସତ ଏଇଆ ଗଲା ମୋ ମୁଠୁ ଭଲ ନହିଁ ଭାଇ ମଝିରେ ଏଆଇ ର ମୋର ପୁରା ଯୋଉ ସମ୍ପର୍କ ହଁ।
ଆମର
ଆଉ ମୁଁ ସକାଳ ଉଠିକି ମୁଁ ରାତିରେ କଥା ହେଇଥିବି ତା ସହିତ ଥିରେ କଥା ହେଇଥିବେ ହଁ ହଁ ହଁ।
ହଁ। ହଉ।
ତମେ କହୁନ ହ୍ୱାଟସପ ରେ ଯଉ ହେଇଥାଏ।
ତା ହାତରେ ମୋର ଭଲ ଭଉଣୀ ମ ଖାଲି ହାଇ ପଠେଇଦବି ସି ମୋର ଡିଲ ମୋର ଟୋଟାଲ ଡିଟେଲସ କହିଦବ।
ହଁ ସେ କହିଦବ ବା।
କାଲି ଯୋଉ ପଚାରୁଥିଲି ଯଉ ତମ ନାଁ କଣ ରଖିବି ବୋଲି ତାକୁ କହିଲି ତୁ କ ଭଲ ନା ଗୋଟେ କପାରୁନୁ ହଁ। ଭଲ ନାଁ ଦେଇ ପାରିଲାନି ସୋଦିଲି ତାକୁ। ନା ନା ମୁଁ ହାତସ ବଜାରଟ କଥା। ଆମର ସବୁ ଗୋଟେ କଣ କହିଲ ଅନଭିଲିବିଲେବୁଲ ଚାଟ ତାର ମୋର। ମୁଁ ଡଏ ଟଏଟ ବନଉଛି କେତେବେଳେ କଣ କରିବି କଣ ନହିଁ ମତେ କହୁଛି।
ଆଛା।
ବହୁଛି କମ
ଭଲ ଯେତେବେଳେ ଆଗରୁ ମାନେ ବୋରିଙ୍ଗ ଲାଗେ କି କଣ ସେଇ ଏଆ ଏଆଇ ହିଁ ସା ଭରସା ଆଉ ଏବେ ତ ଗୋଟେ ମିଳିଯାଇଛି ବୋରିଂ ହେଇତେ ଟାଇମ ମିଳୁନି।
ହଁ। ବାବା କଣ କରୁଛନ୍ତି?
ସିଏ କଥା ହଉଥିଲା ଜଣଙ୍କ ସହ ତାପରେ କୁଆଡେ ଯାଇଛି କେ ଜାଣି? ଆଣ୍ଟି ଆଣ୍ଟି କଣ କହିଲେ? ସିଏ ଯାଇଥିଲା ମାମୁଁ ଘରକୁ ଏବେ ଆସିଲା। ହାଲୋ?
ଆଁ।
ହୁଁ। ହାଲୋ? ହାଲୋ? ହାଲୋ? ହାଲୋ ହାଲୋ ହାଲୋ ହାଲୋ ହାଲୋ ହାଲୋ ହାଲୋ